ହ! ଆଉ କଣ କରୁଛ? ଖାଇ ପିଇ ସାଇଲଣି।
ଶୋଇଛି। ବି କଣ କହୁଛ କୁହ?
ମୋ ପାଇଁ ଶୋଇ ପଡ଼ଯାଅ। କାମ ଧନ୍ଦା କିଛି ନାହିଁ ବୋଧେ ଆଉ
ହୁଁ ବେକାର ତ ବୁଲୁଛେ ଆଉ, ଭିତରେ
ଲଭଲି ତମ ଆଉ କିଛି ନାଇଁ।
ଆଚ୍ଛା। ଆଉ ସବୁ
ପଢା ପଢି ଚାଲିଛି। ଡିପ୍ଲୋମା ଆଡମି ମିସନ୍ କରିଛି। ଆଡମିସନ୍ କରିନି ବୁକିଂ କରିଚି ଆଡମିସନ୍ କରିକି ଆଉ, ସେ କଲ୍ କରିଏ, କ ଯୋଉ ଦିନ, ଯୋଉ ଦିନ କଲ୍ କରିବେ, ସେଇଦିନ ଯିବି ଆଡମିସନ କରିଆକୁ।
କଣ କରିବ ପୁଣି ଭାବିଛ?
ଭାବିଚି ଲେଡିସାନ କରିବି।
କଣ କରିବ ବୋଲି ଭାବିିଛ?
ଡିପ୍ଲୋମା କରିମି। ତାପରେ ଇଲେକ୍ଟ୍ରିସିଆନି ଆଉ କଣ କହୁଛନ୍ତି କୁହନ୍ତୁ।
ସକାଳ ଖିଆ ଖାଇବା ସରିଗଲାଣି?
ପଖାଳ ଆଉ ସରିଗଲାଣି। ଖାଇଲି ପଖାଳ ଟମାଟର ଦଳାଦଳି ଚିଙ୍ଗୁଡ଼ି
ହଁ କଣ ଡିପ୍ଲୋମା କରି ଘରେ?
ଡିପ୍ଲୋମା କରେ ନାଇଁ ବିଟେକ୍ ବିଟେକ୍ କରିବା ବିଟେକ୍ ଦେଖିବା କଣ ହଉଛି ଆଉ ଯ ଦେଖି ଆଗେ ତିନି ବର୍ଷ ତରୁ ତା ତାପରେ ଭାବିବା କଣ କରି
ଆଉ କଣ କହୁଛନ୍ତି କୁହନ୍ତୁ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। କଣ କରୁଛନ୍ତି? ନେୱଜ଼ ଶୁଣ ଗୋଟେ ଗାଁରେ ଗୋଟେ ପିଲା ଥିଲା ତା ନାଁ ହେଲା ନଟିଆ। ସିଏ କଣ କରୁଥିଲେ ନା ରଜ ହେଇଲାଣି ତାଙ୍କ ଗାଁରେ ଦୋଳି ଲାଗିନି। ଯେହେତୁ ଆଉ ଜଣଙ୍କ ଗାଁରେ ଦୋଳି ଲାଗିଛି। ଦୋଳି ଲାଗିଛି ସେ କଣ କଲେ ନା ତାକୁ ଖେଳେଇଲେଣି ସେ କଣ କଲା ନା ଯାଇକି ବଡ କଦଳି ଲଗେଇଲା ତାଙ୍କ ଗାଁ ରେ ସେଇଠୁ କଣ ହେଲା ନା ବଡଦୋଳି ଯୋଉ ଲଗେଇଲା। ଟିକେ କଣ ହେଲା ନା ତାଙ୍କ ଗାଁ ରେ ସିଏ ଲଗ ପଗେଇଲା ତାପରେ ଚାରିଟା ଝିଅ ଆସିଲେ ଏଟା ଝିଅ ଆସିଲେ ଦି ଜଣ କହିଲେ ଆମେ ଆଗେ ଖେଳିମୁ ସେିଏ କହିଲେ ଆମେ ଆଗେ ଖେଳି ତାପରେ ନଟିଆ ଦେଲାନି ଖେଳିବାକୁ ଆଉ ଆଉ ଦି ଜଣଙ୍କୁ ଖେଳିବାକୁ ଦେଇଥିଲା ନଟିଆ। ସେଇଠୁ ଯାଇକି ଆଉ ଦି ଜଣ ଯାଇକି ତା ବାପାକୁ ଡାକିଦେଲେ। ସେଇଠୁ ନଟିଆ ବାପା ଆସିଲା ବାଡେଇଲା ବାଡେଇଲା କସିକି ଧରିକି ତାପରେ ସେ ପଳେଇଲା ଗାଣ୍ଡୁ କଣ କଲା ନା ଗାଣ୍ଡୁ ତାପରେ କଣ ହବ କିଛି ନାଇଁ ଗୋଟେ ଗପ କୁହନ୍ତୁ
ହଁପରେ କଣ ହେଲା ତାପରେ
ଆପଣ ଗୋଟେ ଗପ କୁହନ୍ତୁ ମୁଁ କହିଦେଲି ସରିଗଲା। ଆପଣ କୁହନ୍ତୁ
ମାନେ ଗପଟା ସରିଗଲା?
ସରିଗଲା।
ଏ ମତେ ଆଉ ଗୋଟେ ଗପ କୁହ।
ଆଉ ଗୋଟେ ଗପ
ହୁଁ ଗୋଟେ ମାନେ ବଡ ଗପଟି କହିବ ଯେମିତି ଶୁଣିବା ପାଇଁ ହଁ ମତେ ଭଲ ଲାଗିବ ଗୋଟେ ଭଲ ଗପ ଗୋଟେ କହିବ। ହୁଁ କୁହ ଏବେ
ଗୋଟେ ଗାଁ ରେ କି ରଜ ପାଳନ ହଉଥିଲା। ଆଉ ଗୋଟେ ଗାଁରେ ରଜ ପାଳନ ହଉନଥିଲା କି ଦୋଳି ଫୋଳି ବି କିଛି ଲାଗିନଥିଲା। ତାପରେ କଣ ହେଲା ନା ଏପଟ ଗାଁ ପିଲା ଗଲେ ସେପଟକୁ ଦୋଳି ଫୋଳିବାକୁ। କିନ୍ତୁ ସେପଟେ ତାଙ୍କୁ ଖେଳେଇଲେନି କହିଲେ ଆମ ଦୋଳି ଲାଗିଛି ସିଏ କଣ କଲେ ନା ଦି ଜଣ ଆଇଲେ ତାପରେ ଦି ଜଣ ସିଏ ଆଇଲେ ଏପ ଏପ ତାଙ୍କ ଗାଁ ରେ ସେ ଦୋଳି ଲଗେଇଲେ ବଡ ଦୋଳି ଲଗେଇଲେ ବାଉଁଶ ଦୋଳି ଲଗେଇଲେ। ଲଗେଇଲେ କଣ ହେଇଚି ନା ସେପଟ ଗାଁ ଲୋକ ଆସିକି ଆଙ୍କ ସାଙ୍ଗରେ ଆଙ୍କ ଦୋଳିରେ ଖେଳିଲେ। ଏ ଖେଳିଲେ ହେଲେ ସିଏ କହିଲେ ଆମକୁ ତମେ ତ ଖେଳିଲନି ଆମେ ତମେସ ଖେଳିବୁ। ସେଇଠି କଣ ହେଇଛି ନା ସେ ପାଟିିତୁଣ୍ଡ ହେଲା ସିଏ କହିଲେ କି ନା ଆମେ ଖେଳେଇବୁନୁ। ତାପରେ ସେଇଠି ତାଙ୍କ ଗାଁ ଲୋକ ସବୁ ବୁଢା ଫୁଢା ସବୁ ଜେଜ ଫେଜ ସବୁ ପଳେଇ ଆସିଲେ ଖେଳିବାକୁ ଦୋଳି। ସେ ପିଲା ବସେଇଛି ଖେଳିବ ବୋଲି ସେ ଦୋଳି ନଗେଇକି ବସେଇଛି ଖେଳିବ ବୋଲି। ହଛିିନା ସେଠୀ ସିଏ ବସିଲା ହଁ ସମସ୍ତେ ଖେଳନ୍ତି ତାପରେ ସିଏ ସିଏ ଖେଳିବ ଆଉ। ସେଠୁ କଣ ହେଇଛି ନା ବଇଛୁ। ସମସ୍ତେ ଖେଳୁଛନ୍ତି। ବଇଛୁ ଖେଳୁଛନ୍ତି ଖେଳୁଛନ୍ତି ଖେଳୁଛନ୍ତି ତାପରେ କଣ ହେଇଛି ନା ତାପରେ ତା ବାପା ଡାକିଲେ ସେ ଘରକୁ ଗଲା। ଘରକୁ ଗଲା ଘରକୁ ଆସ ପିଲା ମାନଙ୍କୁ ଦେଖିଲା ବେଳକୁ ଦୋଳିକିଏ କାଢିକି ଫୋକାଡି ଦେଇଛି ପଟା ନାହିଁ ତ ବାଉଁଶ ଦିଟା ଓଳିଛି। ତାପରେ
ବାପା ସେ ଘରେ।
ହ୍ୟାଲୋ ଆଜ୍ଞା ତାପରେ କଣ ହେଇଚି ନା ତାପରେ ହେଇଛି ଆପଣ କଣ କହୁଛନ୍ତି ଆଗ କୁହନ୍ତୁ। ଆପଣ କଣ କହୁଛନ୍ତି କୁହନ୍ତୁ।
ତାପରେ କଣ ହେଇଛି
କୁହନ୍ତୁ କୁହନ୍ତୁ।
ହଁ ଆଗକୁ କୁହନ୍ତୁ କଣ ହେଇଛି?
ଆପଣ କୁହନ୍ତୁ। ଗପ ସହିଲା।
ହ
ଆପଣ କୁହନ୍ତୁ
ସେଇଟା ବୋଧେ ଆଙ୍କର ଉଇଡ୍ର ହେଇଯାଇଛି। ତାଙ୍କରେ ଯୋଉ ପଇସା ଦେଇଥିଲେ ତାଙ୍କ ଏଗିମେଣ୍ଟ ସାଇନ୍ ହେଇଛି ସେ ଜାଗା ତା ଏ ସରିଗଲା ଆଜି ତାଙ୍କର ମିଟିଂ ବସେଇଛନ୍ତି ଆଜି ଆଙ୍କର
ଆ
ହଁ ଚାଉଳ ଦିଆଯିବ ଏଠି ଆପଣ ବ୍ୟସ୍ତ ଭାବରେ କଣ ଅଛି ଦିଆଯିବ। ହଁ
ଆଗକୁ କଣ ହେଇଥିଲା ନା ଆଜି ଗୋଟେ ଆମେ ଯାଇଥିଲୁ ସକାଳୁ ଫାଷ୍ଟ ଉୁଠିଲି ଉଠିକି ଦେଖିଲି ପେମେଣ୍ଟ ଆଇଛି ପେମେଣ୍ଟ ଦେଖିଲି ତାପରେ ଗଲି ସକାଳୁ। ଲାଟିନ୍ ଗଲି ତାପରେ ଆସିଲି ବ୍ରସ କଲି। ବସ୍ ଚଢ଼ିଲା ପରେ ଖାଇଲି। ଚା ଆଉ ଓଟସ। ଚା ଓଟସ୍ ଖାଇଲି। ତାପରେ କଣ କଲି ନା ତାପରେ ଗାଡି ବାହାର କଲି। ତାପରେ ମୁଁ ଗଲି କୁଆଖିଆ। କୁଆଖିଆରେ କଣ ହେଲା? ତାପରେ ଜିମ୍ ଗଲି। ଜିମ୍ ରୁ ଆଇଲି, ଜିମ୍ କଣ କଣ କଲି ଜିମ ରେ ବାଇସେପ ମାଇଲି।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
ତାପରେ ବ୍ୟାକ୍ ମାଇଲି। ଏତକ ମାରିକି ଆଇଲି। ତାପରେ, ତାପରେ କଣ ହେଲା ନା ତାପରେ ଆମର ଆସିଲି, ଜିମ୍ ରୁ ଆଇଲି। ତାପରେ ପ୍ରୋଟିନ୍ ନେଲି। ତାପରେ ଆସିଲି ପ୍ରୋଟିନ୍ ନେଲି। ତାପରେ ଆସିଲି ପଖାଳ ଖାଇଲି। ପଖାଳ ଆଚ୍ଛା କୁହ କୁହ।
ଆଚ୍ଛା।
ଆଜି । କ୍ରିକେଟ୍।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
ସେଇଭଳିଆ ସବୁ ଆଉ। ଆପଣ କଣ କହୁଛନ୍ତି କୁହନ୍ତୁ? ଏଇ ଭଳିଆ ତାପରେ କଣ ହେଇଛି ନା ହୁଁ ତାପରେ ସକାଳୁ ଉଠିଲି, ଭାଇ ଉଠିଲେ ତାପରେ ଗଲେ ଦାନ୍ତ ଘସିଲେ, ଖାଇଲେ, ପିଇଲେ କୋଉଠିକି ଯାଇଛନ୍ତି କୋଚିଂ, କୋଚିଂ ରୁ ଆସି ଚିକେନ ଟା କଷିବେ ଆଜ୍ଞା। ଆପଣ କଣ କହୁଛନ୍ତି ଆଉ କୁହନ୍ତୁ? ଆପଣ ଯୋଉ କଥା କହିବା କଥା କହିଦିଅନ୍ତୁ। ଆଉ ତାପରେ ଦେଖିବା।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
ଗାଡ଼ିର ଯେହେତୁ ସ୍କୁଟି ଟା ଖରାପ ହେଇଗଲାଣି, ତାର ଗୋଟେ ଏସି ଲିଟର ତାର ପଡିିବ। ତା ପ ଚକାରେ ପ୍ରେସର ନାହିଁ। ପ୍ରେସର ଦିଆହେବ। ତାପରେ ଆମର ମୋବିଲ ନାହିଁ ମୋବିଲ୍ ଚେଞ୍ଜ ହବ। ଡିକି ଟା ଜାମ୍ ହେଇଛି ଡିକି ଟା ତାକୁ ଦେଖାହବ। ଗାଡିର ଗାଡିର ଆଗର ଯୋଉ ତଳ ମୋଡକା ଟା ସେଟା ମାଡ ହେଇକି ସେଟା କଲର ଛାଡି ଯାଇଛି। ସେଇଟା କଣ ହବ ନା କଲର କଲରିଂ ହବ ପ୍ଲସ ଯୋଉ ଚେପା ହେଇଯାଇଛି ଚେପା ଟାକୁ କ୍ଲିୟର କରାହେବ। ବୁଝି ପାଇଲେ ତ! ଏଟା କଣ ହେଇଛି ନା ଚେପା ହେଇଛି। ଚେପା ଟାକୁ କ୍ଲିୟର କରାହବ। ତାପରେ କୁହନ୍ତୁ। ତାପରେ ତାପରେ ଆପାଜି ଗାଡି ଟାକୁ ଆପାଜିଟାକୁ ଦିଆ ହେଇଥିଲା ଆପାଜି କି ମାନେ ବାଗା ହେଲା। ତା ଇଞ୍ଜିନ୍ କାମ ହେଲା। ଉଁ ସବୁ କାମ ହେଇକି ଆଇଲା ଆଉ। ଗାଡି ଭଲ ଚାଲୁଚି। ଆଉ କଣ କହୁଛନ୍ତି ଆପଣ କୁହନ୍ତୁ? ଗୋଟେ । ପୁରୀ ପୁରୀ ଯାଇଥାନ୍ତି ଟିକେ ବୁଲିକି ଆଇଥାନ୍ତେ ମ। ଯିବାକି ପୁରୀ ବୁଲିିକି ଆସିବା। ହୁଁ ପୁରୀ ଠି ଯିବା ତାପରେ ଆମର ଯାଜପୁର ରୋଡ଼ ଯିବା ଭିଟୁ ସପିଙ୍ଗ ଫପିଙ୍ଗ କରିକି ଆସିବା। ଡ୍ରେସ ଆଣିବା, ପ୍ୟାଣ୍ଟ ଆଣିବା ନେଇକି ଆସିବା। ତାପରେ ଯେ ଆମର କଟକ ଯିବା କଟକ ସୁ ଆଣିବା। ଦହିବରା ଖାଇବା, ଖାଇ ଖୁଇକି ଆସିଆ। ବୁଝିପାରିଲେ ଆପଣ?
ହୁଁ।
ହଉ ଖାଇ ପିଇକି ଆସିଆ, ବୁଝିପାରିଛନ୍ତି ତ?
ଲୋ ଆର ଆଉଚି
ସେଇ କଥା କହୁଛି ଆପଣ ଶୁଣନ୍ତୁ। ଆପଣ ଖାଇକି ପିଇକି ଆସିବେ ତାପରେ ଯୋଉ କଥା।
ଆପଣଙ୍କୁ କଣ ଦରକାର କୁହନି ନିଜ ଆଗେ ନିଜେ ଭଲ ଖାଇବା କଣ? ପରିବା ଖାଅ, ହେଲ୍ଦି ଖାଇବା ଖାଅ, କଣ କି ଆମର ଶାଗ ଅଣ୍ଡା ତାପରେ ପନିରି, ସୋୟାବିନି
ସେୟାକୁ
ତାପରେ ଆମର ଅଛି ହୁଁ ଆଉ ମଟନ, ଭାତ, ଡାଲି ଆଉ
କଣ ହବ କି?
ଆଉ କଲରା ଚିପ୍ସ, କଲରା ଆ
ସେ ଆଜି ସେଇଠି ଆଜି ମିଟିଂ ବସିବେନି ମିଟିଂ ବସିଲା ପରେ ଜଣାପଡ଼ିବ
ଏଇଭଳିଆ ସବୁ ଜିନିଷ ଖାଅ, ଖାଇଲେ ସିନା ଦେହରେ ଟିକେ ବଳ ଫଳ ଆସିବ ନ ଖାଇଲେ କେମିତି ଆସିବ। ଅଁ।
ସିଏ କହୁଛନ୍ତି ତାଙ୍କ ଅ ଆମର ଆଗ ବାହାରୁଚି ସେଠି ପଇସା ଦବ ସେ ପଇସା ଦବ। ଆଉ କେମିତି ତାକୁ ମନେ ମନେ ଛାଡ଼ିଦବୁ। ତାର ଯେତେ କାହାର ଯେତେ ଟଙ୍କା
ଉତ୍ତର କୁହନ୍ତୁ ଆଉ।
ମଝିଆଁ ବିଲୁକୁଲୁ କଥା କହିଲାନି। ସେ ସେଇଠି ଦି ପଦ କଥା କହିବା କଥା, ଯେମିତି ପୁଅ ମାନେ କହିଲେ ଛାଡିବା କଥା ସେଠି ଉଁ ବଡାପା ବି କହିନି ବଡାପା ଜାଣିଗଲେଣି ସେ କି ଭଳିଆ ଲୋକ? ସିଏ ଶୁଣୁଚି ଶୁଣିଲାନି